ଜୟ ଜଗନ୍ନାଥ।
କଅଁ କରୁଚ?
ଏଡ଼େ ବସି
ଛି। ଆଚ୍ଛା ଆଚ୍ଛା ଖାଇଥିଲ କଣ?
ଭାତ, ଡାଲି ସୋୟାବିନ୍‌ ତରକାରି, ଆଳୁ ଭର୍ତା।
ମାନେ ବଢିଆ ଖାଇବା ଖାଇଛ। ଆଉ ସକାଳେ କଣ ଖାଇଥିଲ?
ସକାଳେ ସେ ଆଉ ଜଣେ ସାରେ ଆଣିଥିଲେ ଆଳୁ ପରଟା ପଣ୍ଡା ସାରେ ଆଣିଥିଲେ ପରଟା ଦହି ଗୋଡା ସେ ପିଆଜ ଫିଆଜ ପଡ଼ିହେଇଥିଲା ଆଉ ଗୋଟା କଖାରୁ ଫୁଲ ରାଇ ହେଇଥିଲା।
ବାବାରେ ଭଲ ଆଉ। ଅ ଆଉ। ଆଜି ଘରକୁ ପ୍ରସ୍ଥାନ କରୁଚ?
ହୁଁ ଯିବା ରାତିକି ଆଉ। ବୋଉକୁ କହିବୁ ଆର ମାସରେ ଦବ ସତଚାଳିଶହ ଟଙ୍କା।
ତାପରେ ଏଇ ମାସରେ ସତଚାଳିଶହ ଅଣତିରିଶ ଟଙ୍କା କଟିବ। ତାପରେ କହିଥିଲା ସେ ଫାଷ୍ଟ ମାସ ଅଧିକା କଟିବ ଟିକେ। ବୋଉ ଦେଇଚି
ହଁ ଆଁ
ଏ ମାସରେ ସଡଚାଳିଶଶହ ଦବ। ତାର ସତଚାଳିଶଶହ ଅଣତିରିଶ ଟଙ୍କା କଟିବ। କାଲି କଟିବ।
ବୋଉ କେତେ ଦେଇଥିଲେ କି? ଏଇ ବା ରୁନୁ ଆଉ ରୁନୁ ଫୋନ।
ତୋ ଫୋନ ଉଠଉନି।
କାହ୍ନୁଆ ଘର କେତେ କହିଲ ତିନି ହଜାର। ସେ ବୋଉ ମତେ ଦେଇଥିଲେ ଚାରି ହଜାର ପା ଦେଇଥିଲେ ଚାରି ହଜାର ପାଶହ ଟଙ୍କା। ବୋଉ ଦେଇଥିଲେ ଚାରି ହଜାର ପାଶହ ଟଙ୍କା।
ଚାରି ହଜାର ପାଆଁଶରୁ ଷୋଳଶହ ନେଲା ନା କଣ?
ହଁ ଷୋଳଶହ ତାଙ୍କର ନେଇଗଲେ ତମ କଣ ଗ୍ୟାସ ପାଇଁ ଆଣିଥିଲ। ହଁ ତମେ ଯୋଉ ଗ୍ୟାସ ଆଣିଥିଲ ନେଇଗଲେ।
ଅଣତିରିଶହ ଏ ମାସରେ ପଇଁଚାଳିଶହ ଦେଇ ଦେଲେ ତାର ହେଇଯିବ ଆଉ।
ହଁ ପା ସେ ଏଇ ମାସରେ ତାଙ୍କର ତା ମାନେ ମାସକୁ କେତେ ଲେଖାଏ କି? ତାଙ୍କର ତା ମାନେ ମାସକୁ କେତେ ଲେଖା କି? ଆଁ
ତେୟାଳିଶହ ତେ ତେୟାଳିଶହ ତେ ତେୟାଳିଶି ଟଙ୍କା।
ଓହୋ।
ହଁ ହେ କିଛି କହିବନି। ସେ ତାର ଦଉ ସେ ପଇଁଚାଳିଶି ନଖେ ଦବ ଆଉ।
ହଉ।
ହଁ ଇଏ ମେଡିକାଲ ରୁ କଣ ଆଜି ଆସିବ ନା କାଲି?
ଆଜି କେଇଦିନି କି? କାଲି ଆସିବେ। ଆଜି ଆଜି ଜମା ତିନିଦିନି ଆଉ ଆଜି କେମିତି ଆସିବେ। ଯାଇକି ପାଞ୍ଚ ଦିନେ ଆସିବେ।
ହଉ।
ରାତି, କଣ କରିବି କହୁନ। କଣ କରିବି କୁହ ସେୟଆ କରିବି ଆଉ। ଆଣ କିନ୍ତୁ ଅଛି।
ହେ ପିଠା ଗୁରା କିଏ ଖାଉଚି।
ଆଉ କଣ କରିବି? କୁହ ଆଉ କହିବି ନହେଲେ ନାଇଁ କଣ ଆଁ। ଆଉ ଓହୋ। କଣ ଦେଖ ନାଇଁ ଆଜି ବାର ନାହିଁ ଥାଉ।
ଆଁ କଣ ସବୁବେଳେ?
ଇଚ୍ଛା ହଉନି ପାଳି ନଥିଲେ କିଛି କରିବାକୁ। ଏକୁଟିଆ ଟା ଖାଇକି କରିକି ଖାଇବାକୁ ଇଚ୍ଛା ହଉନି। ହେ ଗୋଟେ ସମେସ୍ ସ୍ତେ ଖାଉଥିଲେ କରୁଥିଲି। ଏଇନା ସିଆଡେ ଖାଉଛନ୍ତି।
ଆଜିି ଲାଷ୍ଟ ବୋଧେ?
ଲାଷ୍ଟ ବା କାଲିଠୁ ମୋର ଷ୍ଟାର୍ଟ ହେଇଯିବ। କାଲି ତ ଆସୁଚ କାଲି ନେଇ ଆସିବ କଣ ଟିକେ ଆଉ। ମଛଲି କି ପଇସା କଣ ତମେ ହେଇ ଜମା ରୋଲ ଆଉ କରନି ହେଲା। ପକ୍କା ହୋଇଥିବ ତମେ। ପଇସା କାଇଁ। ମତେ ଏତେ କଥା କୁହନା।
ତିନିଶହ ଟଙ୍କା ବୋଉର ସେ ଆକାଉଣ୍ଟରେ ପୁରଇଲି ଅଣତିରିଶହ ଟଙ୍କା ଥିଲାଟି ସକାଳେ ଦେଖିଥିଲ।
ମୁଁ ମୁଁ ସେଗୁରା ଜାଣିନି ମୁଁ କିଛି ଦେଖିନି ତମର। ମୁଁ ଜାଣିଚି ଦେଖ ମୁଁ ଜାଣିଚି ବୋଉଙ୍କର ତେରଶହ ହେଲା ମୋର ଦିଇ ହଜାର ହେଲା କେତେ ହେଲା? ତିନି ହଜାର ତିନିଶହ। ଆଁ
ତମର ପନ୍ଦରଶଅ
କଣ ମୁଁ ପାଆଁଶଅ ଯୋଉ ଦେଇଚି ହିସାବ କରିଦେଇଚ।
ଆଉ ମୁଁ କୋଉଠୁ ଆଣିବି।
ହଁ ହଁ ହଉ ହଉ ପନ୍ଦରଶ ଶ ବୋଉର ପନ୍ଦରଶହ ଟଙ୍କା ତିନି ହଜାର ହଁ।
ଅଠେଇଶି ତାପରେ ଟୁକୁର ମୁଁ କଉଠୁ ପାଇଲିି ମୁଁ ଲିଟୁଆ ପାଖରେ ଅଛି। ପାଇଲି କୋଉଠି।
ଓ ହଉ ହଉ ନାଇଁ ମୁଁ ମାଆ କତିକି ଛାଡିବନି। କହିଚି ଆଳୁ ଆଣିବ ଆଉ ଯାହା ହବ ଛାଡିବ।
ହୁଁ ନେଇଆସିବ।
ଆରେ ମାଗେଣା ପଇସା ଖାଅ ପେଟକୁ କଅଁ ହେଲା।
ଦି ମାସେ ତାକୁ କହିବ ଦିଇ ମାସ ଆଳକୁ ଆଉ କିଛି ପଇସା ଦେଇଦବ ଦି ମାସ ଆଳୁ ଦେଇଦବ ଦିଟା ପାକେଟ୍ ରୁ।
ହଁ ହଁ ସେଇଆ କରିବି ମୁଁ କହିବି ଟୋଟାଲ୍ ଦିଅନା ପୁଣି ଆଉଥରେ ଆଳୁ ଆଣିଲେ ବି ରଖିଦବ।
ଆଉ ଥରେ ଅଳୁ ଆଇଁଲା ବଳୁ ପଇସା କାଟିକି ରଖିଦବ ଆଉ ଯହା ପଇସା ଦେଇଦେବ।
ହଁ ହଁ ସେଇଆ କରିବି ଠିକ୍ କଥା।
ପଇସା ମୋର ଯିବନି କି ଫୁଣି ଆଉ।
ଦି ପଇସା ହଁ ଟ୍ୟାକ୍ସ ହଁ ଏଇ ଯୋଉ ଗପ ଗୁୁରା ଗପୁ ନା ତମ ମୁଅଁ ଦେଖିକି ତମକୁ ସେ ପଇସା ଦେବେ ହେଲା।
ଜେଠି ହଉ ତିନିଶହ ଅଶୀ ଟଙ୍କା କୋଉଠୁ ଆସେ?
ହଁ କୋଉଠୁ ଆସେ ନା କଣ ଲୋକ ତମେ ମାନେ କଅଁ କହିଲ? ମାନେ ତମର ଏଇ ଆପ ରେ ସବୁ ମନ ପଡୁଚି। ହେଲା ଘର କଥା କୋଉଠି ପଇସା କଥା
ଆଉ କୋଉ କୋଉ ଆଉ କଣ ଆଉ କଣ ଗପିବ ଏଥେରେ?
ଆଉ ଗୋଟେ ଠାକୁରଙ୍କ ବିଷୟରେ କି ପର୍ବପର୍ବାଣୀ କି ଖାଦ୍ୟ କି ଆମ ପରମ୍ପରା କି କୁଆଡା ଗୋଡେ ବୁଲିବାକୁ ଯାଇଥିଲ ଭଲ ସ୍ଥାନ। ସେଇଥିରେ ପଇସା ଟା ଆସିବ ଏ ସାନ ବୋଉ ଭଳିଆ ଲୋକ ପାଆଁଶହ ଟଙ୍କା କରିଚନି। ଟ୍ୟାକ୍ସ ଆସିନି ତାଙ୍କର ତମେ ଗୋଟା ତିନିଶ କରି ଚ ତମକୁ ନାଜ ମାଡୁନି କହୁଚ ଆହୁରି।
ତା ପାଆଁଶଟା ଉଠେଇ ଦଉ ନ।
କାଇଁ ସେ ଛୁଆପା ଆକାଉଣ୍ଟ ଦିଆହେଇଚି ଯାଇଚି ଛୁଆପା ଆକାଉଣ୍ଟକୁ ଉେଇଦେବି କେମିତି।
ଓ ଛୁଆପା ଆକାଉଣ୍ଟ ପଳେଇଚି ଆରେ ଛୁଆପା ଆକାଉଣ୍ଟ କାଇଁ ଦଉଥଲ ସେ ତ କୋଉଠି କଟି କାଟି ଯିବନି।
ସିଏ ତାଙ୍କ ଦେଲେ ଆଉ। କାଇଁ ତମର କଟି ଯାଉଚି।
ଆ କା ମୁଁ ଆମର ତ ରହୁନି ରହୁନି କଟିବ କଣ କଣ କାଟିବ ଅଛି କାଟିବ।
ହ ହୋ।
ତ ନାହିଁ ତ ନାହିଁ ଏ ପାଆଶହ ହଜାର ପଡ଼ିଥିବ କି ଶହେ ଦୁଇଶହ ପଡ଼ିଥିବ।
ନାଇଁ ଆଜି କଣ ସେ ମ୍ୟାଡ଼ାମ କହିଚନ୍ତି ବା ଫୋନରେ କାରିଆ କାର ଟଙ୍କାଟା ପଇସା ବି ରଖିବନି। କାରିଆ ସବୁ
ସୁମି କେତେ ଟଙ୍କା ଉଠେଇଲା।
କିଏ?
ସୁମି।
ସୁମି ସିଏ ଗିଏ ସେ ସିଏ କଣ କଇ ଓ କିଶନ ସ୍ତ୍ରୀ
ହଁ।
ସିଏ ବା ସିଏ ବହୁତ ଉଠେଇଥିବ। କାହିଁକିନା ସେ ପାଖ ଲୋକ ମ୍ୟାଡାମଙ୍କର ନା ସେ ସବୁ ଜାଣିଥିବ ସେ ବିଷୟରେ ସେ ବହୁତ ଉଠେଇଥିବ। ସି କିନ୍ତୁ ଫ୍ର ସେ କିନ୍ତୁ ଫ୍ରେଣ୍ଡ ଅପ ରେ ମୋ କତିକି ଛାଡିଥିଲା ସତେଇଶହ ଟଙ୍କା ଉଠେଇଥିଲା ଥରେ। ଫ୍ରେଣ୍ଡ୍ ଆପରେ। ଆମର ଜେତେଲେ ପଚିଶ ଉଠିଥିଲା। ତାର ସତେଇଶ ଉଠିଥିଲା ରିଙ୍କିର ବି ପଚିଶ ଆଜି ରିଙ୍କିର କାଲି ଆଇଛି। କାଲି ସମସ୍ତଙ୍କର ଆଇଛି ର ର ମିକିଲି ର। ହଁ ରିଙ୍କିର ବି ପଚିଶ। ତାର ସରି ଯାଇଛି ହଁ ସରେଇ ଦେଇଛି ସବୁଜା ଆଁ ରିଙ୍କିର ବି ପଚିଶ। ତମେ ଯୋଉ ଗପ ଗପୁଛ ତମକୁ ଦେବେ ସବୁ ପଇସା।
ଆଉ କି ଗପ ଗପିବ ରିଙ୍କିର ପଚିଶ ତମର ପଚିଶହ ବୋଉର ତେରଶହ ମୋର
ବୋଉର ପୁଣି ସରିନି ତେରଶହ ଜାଣିଥା, ବୋଉର ପୁଣି ସରିନି ତେରଶହ। ଆଁ।
ବୋ ବୋଉର କେ କେତେଟା ଅଛି କି?
ବୋଉର ଅଛି ଆହୁରି ଛଅଟା ଆହୁରି ଦୁଇଟା। ନୂଆ କାମ ବୋଉ ର ଆଇଛି ଅଡିଓ ସ୍ପିଚ ଆଉ ଟ୍ରାନ୍ସଲେସନ। ନା ବେଶି ହବ ବୋଉ କରିଦେବି ତମେ ଏଇ ଯୋଉ ଗପ ଗପିଲା କରିଦେବିଁ।
ସେ ଗପ ତ ସରିଗଲେ ସରିଲା ତମେ ଟ୍ରାନ୍ସଲେସନ କରିବ ଆଉ।
ହଁ ଆଉ ଗପ ସରିଗଲେ ଟ୍ରାନ୍ସଲେସନ କରିବେ ଏଇ ଗପରେ ପଇସା। ଏଇ ଗଟେ ପଇସା।
ଆଁ ଛାଡ ଯେତିକି ଆଇଲା ଆଇଲା ସେ ସଇଲାଣି ତ ସଇଲାଣି।
ହଁ ହ। ଏ ସାନ ବହୁୂ ସାନ ବହୁ ଭଳିଆ ଲୋକ।
ସାନ ବୋଉ କା ସଙ୍ଗରେ ଗପୁଛି।
ସାନ ବୋଉ ଫୋନ ମୁଁ ଯୋଉ ନେଇ ତମ ଫୋନ ଗପିଥିଲି ସାନୋ ବୋଉର ପାଂସହ ହେଇଛି।
ହୁଁ।
ସାନ ବଉ ଆଉଥରେ ବୋଉଙ୍କ ଫୋନ ରୁ ଲଗେଇକି ସାନ ବୋଉ ର ମୋର ଗପିଥିଲୁ, ଆଉ ଥରେ ତମ ଫନ ରୁ ସାନ ବୋଉର ମୋର ଗପିଥିଲୁ। ତାର ପାଂଶହ ହେଇଛି। ମାନେ ତମେ ଗୋଟେ ଲୋକ ଟ୍ୟାକ୍ସ ଏତେକ କରିକି ତିନିଶହ ଟଙ୍କା ପାଉଛ।
ହେ ହେ ହେ ଏ ମୋର ସବୁ ରିଜେକ୍ଟ ହେଇଯାଉଛି, ଆଉ କିଛି ଆସିନି ଯୋଉ ଶୋ କରୁନି ସେରା ପୁଣି କଣ ହବ।
ଫେରେ ଆସିବ, ଯଦି ତମେ ଭଲ ଗପିଥିବ ଆସିବ ନହେଲେ ନାଇଁ।
ନାଇଁ ନାଇଁ ତାର ମିଣ୍ଟ ଦେଖଉଛି, ଦି ମିନିଟ୍ କି ତିନି ମିନିଟ ଦେଖଉଛି କିନ୍ତୁ ପଇସା ଦେଖ୍
ଆଉ ସେଇ ଅଳ୍ପ ଅଳ୍ପ ଆସିବ ଆଉ କ ଦି ତିନି ମିନିଟ ଦେଖଉଛି ମାନେ ଚଉଦ ଟଙ୍କା ବାର ଟଙ୍କା ଏମତି। ତମକୁ ତମେ କି ଲୋକ ବେ
କଣ
ଏଇ କା ଗପ ଗପୁଛ ଏଇଥିରେ କିଏ ପଇସା ଦବ ତମକୁ କହିଲ।
ଏ ଗପିବା କଥା ଆଉ କି ଗପ ଗପିବ।
ମୁଁ ତମକୁ ଶହେ ଥର କହୁ କୋଉ ଉଟା ରେସିପି ହେଲେ ଗପନ୍ତ କୋଉ ରୋଷେଇ ତ ତମେ ଏତେ ଶିଖିଛ ଗପନ୍ତ। ଆଉଟ କୁଆଡେ ବୁଲିବାକୁ ଯାଇଥିବ ପୁରୀ ଫୁରୀ ଗପନ୍ତ। କି ଯୋଉ ଗପନ୍ତ ଆମର ସବୁ ଯୋଉ ଓଷା ବାର ପର୍ବପର୍ବାଣୀ ଅଛି। ଦଶହରା ଆଜି ରଜ ଜ ଏରା ସବୁ ଗପନ୍ତ ଦୀପାବଳି। ଏଇ ଗପରେ ତମକୁ ସେ ପଇସା ଦବ।
ହଁ।
ହଉ ହେଇଗଲାଣି ବୋଧେ ଆଉ ଡ ହେଇଯିବ ହେଇଯିବ ଆଉ ଟିକେ ଅଛି ଆଠ ସେକେଣ୍ଡ୍।
ଆଉ ଥରେ ନଗେଇବୁ ଉଠେଇବ?
ଆଉ ଏଇନା ଆଉ କିଏ ଗପୁଚି?
ହଁ ତମେ ତ ଯୋଉ ଗପ ଗପୁଚ ଧିଅ ମୁଣ୍ଡ ପୁରା କଣ ହେଇଯାଉଥୁବ ଗପି ଗପି।
ନିଦ ମାଇଲାଣି ତାର ହାଇ ମାରୁଚି ତାର ପଛେ ଯା
ଏଇଥରେ ତମେ ସୁ ଶୁଣିଚି ହସୁଚନ୍ ସାନଓଉ ଭଳିଆ ଲୋକ ହଁ ନାଇଁ ଖାଲି କଲ ଛଅଟା ଉଠେଇକି ତମର ଦିଟା ବୋଉର ଦିଟା ଚାରଟା ଉଠେଇକି ସିଏ ପାଁଶ ଟଙ୍କା କରିଚନ୍ତି ମାନେ ଜା ତେ ସେ କେମିତିଆ ଗପ ଗପିଥିବେ।
ମୋର ଏଣି ତିନିଶ ଅଶୀ ଟଙ୍କା ହେଇଚି ରଖବେ ହେଇଗଲା।
ହେଇ ଗଲା କରିବି ଆଉ ଥରେ?